ପ
ହଁ ଏବେ ଶୁଣା ଯାଉଚି।
ଯା ହଉ କଣ କରିବି କଣ ଏଇତ ମାନେ ଅଟା ଟିକେ ଆଉ ଖଟରେ ଆସିକି ଟିକେ ଗଡି ପଡିଚି କାହିଁକିନା ଅ ହଁ ଏମତି କଥା ହେଇ ମୋର ହଁ ତୁଣ୍ଡ କଣ ହେଇଗଲାଣି ମୁଣ୍ଡ କଣ ହେଇଗଲାଣି ସେଇଥିପାଇଁ ଅ ବନ୍ଦ ହେଲାଣି ସେଠିକି ଆସିକି ବଢିବେ।
ଅହୋ ଆଉ ସନ୍ଧ୍ୟାବେଳେ କୁଆଡେ ବୁଲିବାକୁ ଯିବନି?
ସନ୍ଧ୍ୟାବେଳେ କୁ କୁଆଡେ ବୁଲିବି ନା ଅଛି ସାଥିୀ ନା ଅଛି ବାଇକ୍। ନା ଅଛି ସାଥୀ ନା ଅଛି ସାରଥୀ କେହି କିଛି ନାହିଁ।
ହଁ ସାରଥିୀ ତ ଅଛନ୍ତି ନିଜ ପାଦ। ଚାଲିକି ଯାଉହାରି ବଢିଆ ଲାଗିବ ଆଉ ବର୍ଷା ଯେହେତୁ ହେଇଚି ଅ- ଏବେ ଚାଲିବାକୁ ବି ବହୁତ୍ ଭଲ ଲାଗିବ।
ବିଶ୍ୱାସ କର ମୁଁ ଏତେ ହାଲିଆ ହେଇଯାଇଚି ଦମ୍ ନାହିଁ ମୁଁ ଯାଇକି କଣ କରିପାରିବି।
ଓ ହୋ। ଆଜି ତମର ଡ୍ୟୁଟି ନଥିଲା?
ଡିୟୁଟି ହଁ ଥିଲା।
କେତୁଟାରୁ କେତେଟା? ହାଲୋ।
ଆ- ଆଜ୍ଞା।
ମୁଁ କହିଲି କେତେଟାରୁ କେତେଟା?
ଗଲିନି ବା।
ଓହୋ ଆଛା ଗଲନି କିନ୍ତୁ କିମ୍ ମାନେ ସବୁବେଳେ କେତୁଟାରୁ କେତେଟା ଥାଏ? ତ ମାନେ କଣ ସିଫ୍ଟ୍ ର ସବୁ ଟାଇମିଂ କଣ?
ଯେମିତି ଆମର ପୂର୍ବରୁ ଟାଇମିଙ୍ଗ୍ ଥିଲା ଆମର ସିଫ୍ଟ୍ ରହୁଚି ଆମର ଛଅ ରୁ ଦୁଇ ଆଉ
ହୁଁ।
କାଲି ଯିବାକୁ ପଡିବ ଛଅ ରୁ ଦୁଇ।
ଛଅ ଟାରୁ ଦିଟା ଆଉ ଗୋଟେ ଦିଟାରୁ ଦଶଟା ଆଉ ଗୋଟେ ଦିଶ୍ ଟା -ଦଶ୍ ଟାରୁ ଛଅଟା।
ହଁ କିନ୍ତୁ ମତେ ଆଗୁରୁ ଟିକେ ଯିବାକୁ ପଡିବ ଆଉ।
ହଁ ସେଇଟା ବୁଝିଲି କିନ୍ତୁ ଆକ୍ଚୁଆଲି ଟାଇମ୍ ଟା ଏଇଆ ଆଉ।
ହଁ।
ହଉ। ଯାହଉ ଭଲ ଆଉ ସେଇଠି ତ ବହୁତ୍ ବଢିଆ ପୁରା ମାନେ ସେଠାକାର ଦୃଶ୍ୟ ବି ବଢିଆ ଲାଗୁଥିବ ନା ଯେହେତୁ ପାହାଡ ଏରିଆ ବ ବର୍ଷା ହେଇଚି।
ପାହାଡ଼ ଏରିଆ ବର୍ଷା ହେଇଚି ଶୀତଳ ପବନ ଆସୁଚି।
ହୁଁ। ଆମେ ଯବେ ଯାଇଥିଲୁ ଏଠିକି କଉଠି କୋରାପୁଟ୍, ନାଲକୋ। ସେଠ୍ ସେଠି ବି ଭଲ ଜାଗା ଟା କିନ୍ତୁ ଏଇଆ ଯେ ଟିକେ ବାୟୁ ପ୍ର ଦୁଷଣ ଆଉ ଯଉ ସବୁ ହଉଥିଲା ଆଉ। ଜାଗା ଟା ବହୁତ୍ ଭଲ ଲାଗିଲା। ହଁ। ଆଉ ସନ୍ଧ୍ୟାବେଳେ ଖାଇବା କଣ? ନିଜେ କରିକି ଖାଅ ନା ଆ ସେମତି?
ଭାବୁଚି ଆସେନି ବାହାରକୁ ଯାଇକି ଭାବୁଛି ଅ ମଟନ ଦିଟା ଗୋଡ ଖାଇଦେବି ପଳେଇ ଆସିବି ଆଉ।
ଓହୋ ମାନେ ଏମିତି ମାନେ ସକାଳ ଖାଇବା
ସକାଳ ଖାଇବା ମାନେ ସେ ସବୁ ଆଣି ଦିଅନ୍ତି ସବୁ ଆଣିକି ଦେଇ ଦିଅନ୍ତି। ମାନେ ଆମେ କହିବାକୁ ଗଲେ କୁଆଣି ଗୋଟେ ଟାଇପ ଅଫ ଗୋଟେ ଆ ଲୋକ ମାନେ କହିବାକୁ ଗଲେ ଆ ଆମେ ହଉଛୁ ଜ୍ୱାଇଁ ପୁଅ ଆଉ। ନାଇଁ ଆମେ ଆଣିକି ଖାଇଦେଲୁ ଖାଲି ଖୁଆଇ ଦଉନାହାନ୍ତି ସେତିକି କେବଳ କମ୍ପ୍ଲେନ ଆଉ।
ଓହୋ ଆଉ ନିଜ ପାଖରେ କିଛି ରଖିନ ମାନେ କିଛି ଇଲେକ୍ଟ୍ରିକ କୁକର?
ନାଇଁ ନାଇଁ କିଛି କୁକର ଫୁକର ସିଟି ଫିଟି କିଛି ରଖିନି।
ଖାଇବାକୁ ଇଚ୍ଛା ହବ ତ
ନାଁ ମୁଁ ତ ମ୍ୟାଗି ଖାଇବାକୁ ପସନ୍ଦ କରେନି କାରଣ ସେଇଟା ମଇଦାରେ ଏଁ
ଆରେ ଅଟାରେ ବି ଆସୁଛି ଏବେ ଅଟାରେ ବି ଆସୁଛି।
ଅଟାରେ ଆସିଲେ ବି ସିଏ ସବୁ ଜିନିଷ ଏଗୁଡା ଭଲ ନୁହଁ ଆଉ ଅ ଟା ରେ ରୁଟି ଯେଟା ହବ ମ୍ୟାଗି କଲେ।
ପାରିବ ନା ଏମିତି ଥୋଡି ନା କି ସବୁବେଳେ ହିଁ ଖାଇବାକୁ କିଏ କହୁଛି ଏମିତି କେତେବେଳେ ଗୋଟେ ମନ ହେଲା କି କେତ କେତେବେଳେ ଇଚ୍ଛା ହେଲା ଟିକେ ଅଣ୍ଡା ସିଜେଇକି ଟିକେ କଣ ଏମତି ସ ଖାଇବା ପାଇଁ। ହ
ନାଇଁ ଲୋ କିଛି ହେଇ ଖାଇନି କିଛି ଖାଇ ହଉନି। ଆଉ ସେମିତି କିଛି ରଖିନି ରଖିବି ଆସ
କର ମାନେ ଆ ଆମର ଆସୁଛି ଗୋଟେ ଏମତି ବାଓ ବାୱଲ ଟାଇ ତ ନୁହଁ ଏମିତି ଗୋଟେ ପ୍ୟାନ୍ ଟାଇପ ର ହେଲା ତା ଭିତ ତା ଓହୋ ଆମର ବୋରୋସିଲ ର ଆସୁଛି ସେଇଟା ବହୁତ ବଢିଆ ଲଙ୍ଗ ଲାଷ୍ଟିଂ ଆ ସେଇ ଟାକୁ ତମେ ୟୁଉଜ୍ କରିପାରିବ ମାନେ ସେଥିରେ ତମେ ସ ହଁ କଫି ମେକର ନୁହେଁ ସେଇଟା ସେଇଟା ରାଇସ କୁକର ଟାଇପ ର ମୁଁ ତମକୁ ସେଇଟା ଲିଙ୍କ ଦେବି ଆ ସେଥିରେ କଣ ହୁଏ ନା ତମେ ସବୁ ମଲ୍ଟି ପୁଲ ମାନେ ତମେ ଜିନିଷ ସେ ଥିରେ ବନେଇ ପାରିବ ମାନେ ଭାତଠୁ ଆରମ୍ଭ କରିକି ତରକାରୀ ପର୍ଯ୍ୟନ୍ତ ଆଉ ଜଳଖିଆ ଠୁ ଆରମ୍ଭ କରିକି ରାତି ଖାଇବା ପର୍ଯ୍ୟନ୍ତ। ଯାହାବି କିଛି ସବୁ ବନେଇ ହବ ସେତିରେ। କିନ୍ତୁ ତମେ ତ ସବୁ ବନେଇବନି ଯେହେତୁ ତମର ସକାଳେ ଖାଇବା ଦି ପର ଖାଇବା ରାତି ଖାଇବା ଆସୁଚି। ହେଲେ ତମେ କେତେବେଳେ ଯଦି ମନ ହେଲା ତମେ ସେଥିରେ ଅଣ୍ଡା ବି ସିଝେଇ ପାରିବ। ତମେ ସେଥିରେ ମ୍ୟାଗି ଚାଓମିିନ ଯାହାବି କିଛି ତମ ମାନେ ତମକୁ ଯାହାବି ପସନ୍ଦ କିଛି ତା ତାକୁ ବି ବନେଇ ପାରିବ। ଆଉ ଏମିତି କିି ବି ତମେ ସେଥିରେ ଚାଟ୍ ବି ବନେଇ ପାରିବ କିନ୍ତୁ ତମକୁ ପାମ୍ପୁଡି ଆଉ ମ କାର ଯୋଉ ଚିପ୍ସ ସେଇଟାକୁ ତମକୁ କିଣିକି ଆଣିବାକୁ ପଡିବ। ଯଦି ତମେ ଘରେ ବନେଇବ ତ ଦେନ ବନେଇ ପାରିବନି ତା ପାଇଁ ବେଲିବାକୁ ପଡେ ପାମ୍ପିଡି ଟାକୁ। ଛାଣିବା ପାଇଁ। ତମେ ସେଥିରେ ପକୁଡି ବି ଛାଣିକି ଖାଇପାରିବ। ଆଉ ତମେ ସେଥିରେ ଗଜା ମୁଗ ଏଇ ଯୋଉ ହୁଁ ଆ କଣ ତ ବୁଟ ଯୋଉ କଳା ବୁଟ କାବୁଲି ବୁଟ। ଏମତି ଭିଜେଇକି ରଖିଥିବ ତାକୁ ଟିକେ ବଏଲ କରିକି ସେଥିରେ ଆ ତା ଦେହରେ ଟିକେ ଏମିତି ଚାଟ ମସଲା ଲୁଣ ପିଆଜ ଏମିତି ପକେଇକି ତାକୁ ସାଲାଡ ଅ ପରେ ତାକୁ ଖାଇ ପାରିବ ଜଳଖିଆରେ। ବହୁତ କିଛି ଖାଇପାରିବ ତମେ ବାସ୍ ଗୋଟେ ଥିରେ ଅଲ ଇନ୍ ୱନ।
କଥା କଟିଗଲା।
ଆସିନାହାନ୍ତି?
କଣ କହିଲ?
ଲୋକ ଆସିଲେ ତ?
ହଁ ହଁ ଆସୁଛି।
ଥା କଟି ଯାଉଛି କଥା ଆସୁଛି କଥା ରଖି ହଉନି। କେତେ ପ୍ରୋବ୍ଲେମ ହଉଛି ମୋ ଜୀବନରେ।
ହଁ। କୁହ କଣ କହୁଥିଲ? ହାଲୋ। ହଁ କୁହ?
ଚାରିଦିନି କେମିତି ଯିବ କଣ ସରିଗଲାଣି ।
ଆଉ ସେଠି ତ ସବୁ ଗାଈ ଛେ ଥିବେ ସବୁ?
ହଁ ଗାଈ ଛେଳି ମେଣ୍ଢା କୁକୁଡା ବତକ ପଞ୍ଚ ପାରା।
କି ସବୁ ଯୋଉ। ଆଦିବାସୀ ଲୋକ ସେମାନେ ସବୁ ସେଠି ଚାଷ କରୁନାହାନ୍ତି ସେମା ତମର ତ ମାନେ ଆମ ଏଠି। ରାଜଧାନୀ ଅପେକ୍ଷା ସେଠି ତ ତମୁକୁ ବହୁତ ଜିନିଷ ମାନେ ଏମତି ତାଜା ତାଜା ପରିବା ମିଳିଯାଉଥିବ। ମାନେ ଦେଖିବା ପାଇଁ ତମେ ଆଣିକି ଖାଉଛ କି ନା ସେଇଟା ତ ମୁଁ କହିପାରିବିନି ବଟ୍ ଦେଖୁ ତ ଥିବ।
ତାଜା କଣ ଟୋଟାଲେ ତାଜା କଣ ସବୁ ଚାଷୀ ବି ମିଳୁନାହିଁ।
ହଁ ବଲ୍ ହେଲେ ମୁଁ ଦେଖିଛି ପାହାଡିଆ ଜାଗାରେ ସେମାନେ ନିଜେ ଚାଷ କରନ୍ତି।
ମୁଁ ଯୋଉ ଜାଗାରେ ରହୁଛି ଏଠି ବାକଛି ବି କିଛି ରୁହେନି। ଆଉ ବାସି ଯାଇଁ ଖଟରେ କେହି ପଚାରୁନାହାନ୍ତି ଆଉ।
ଓ ବୋଧ ବହୁତ୍ ଅଳସୁଆ ଲୋକ ବୋଧେ ରୁହନ୍ତି ସେଠି? କିଛି କରୁନାହାନ୍ତି ନା ମାନେ ଏତେ ସୁନ୍ଦର ସୁନ୍ଦର ଜାଗା ଥାଇକି।
ମତେ ନିଜକୁ ମାନେ ଏସବୁ ବନେଇବା ପାଇଁ ଭଲ ଲାଗେ।
ଆଚ୍ଛା ଆଚ୍ଛା କାନାଇଁ
ମୋର ମୁଁ ଯଦି ସେମିତି ଜାଗାରେ ରହିଥାନ୍ତି। ହଁ ମାନେ ମୁଁ ଆମ ଘରେ ମୋ ବୋଉ ସାଙ୍ଗରେ ଆମ ବାଡିରେ ଲଗେଇବା ହୁଏ ସବୁ ପରିବା। ମୁଁ ବୋଉ କୁ ସାହାଯ୍ୟ କରେ ଆଉ ମୋର ବି ବହୁତୁ ଇଛା ଯେହେତୁ ଏଠି ଭଡା ଘରେ ଅଛି କରିପାରୁନି। ସେଇଥିରେ ବି ମୁଁ ମୋ ଛାତ ଉପରେ ବହୁତ କିଛି ଜିନିଷ ଲଗେଇଚି। ଫୁଲ ଲଗେଇଚି ଆଉ ପନିପରିବାରେ ଏଥିପାଇଁ ଲଗାହେଇନି ବି କାହିଁକି ନା ମାଙ୍କଡ ଆସିକି ଖାଇଦିଏ। ମୁଁ ସେଥିପାଇଁ ଗୋଟେ କଲରା ଗଛ ମୋର ଏମତି ପରିବା ଚୋପା ଯୋଉ ପକାଏ ତ। ପଡିକି କଲରା ଗଛ ଉଠିଥିଲା ଚାରି ପାଞ୍ଚଟା। ତାକୁ ଗୋଟେ ଏମତି ବାଡି ହେରିକା ଦେଇକି ତାକୁ ଗୋଟେ ବାନ୍ଧି ଦେଇ ଥିଲି ସେ ତା ଦେହରେ ପୁରା ଲଟେଇକି କଲରା ହେଇଥିଲା। ଆଉ ମାଙ୍କଡ ତ କଲରା ଖାଇବନି ନା ତାକୁ ପିତା ଲାଗିବ। ସେଥିପାଇଁ ସେ ଗଛ ଟା ମୋର ସୁରକ୍ଷିତରେ ରହିଲା ଆଉ ମୁଁ କଲରା ତା ଦେହରୁ ତିନି ଚାରିଥର। ଖାଇଲି ତୋଳିକି ଆଉ ତା ଶାଗ ବି ଖାଇଲି ସା ସାତ ଆ ଠଥର ଖଣ୍ଡେ ତା ଶାଗ ବି ଆଣିକି ଖାଇଚି। ଯୋଉଟା କି ମୋର ବିନା ପଇସା ରେ ମତେ କଲରା ର ଗଛ ରୁ ଶାଗ ଆଉ କଲରା ମିଳିଗଲା ମାଗେଣାରେ। ଆଉ ବିନା ସାରରେ। ଆଉ ମୁଁ ଖଡ଼ା ଗଛ ବି ଲଗେଇଚୁ ଛାତ ଉପରେ। ଆଉ ଆଗରୁ ଲଙ୍କା ଗଛ ହେରିକା ଲଗଉଥିଲି, ତାକୁ ସବୁ ଛିଣ୍ଡେଇକି ସାହି ପଡିଶାର ଲୋକ କଣ କଲେ ମୁଁ ଜାଣିନି ସେ ସେଥିପାଇଁ ମୁଁ ଆଉ ଲଗଉନି ଖାଲି ଫୁଲ ଗଛ ହିଁ ଆଉ ଲଗାଉଛି। ଆଉ ମତେ ବହୁତ ବଢିଆ ନିଜେ ସବୁ ଏମତି ଫସଲ ହରିକା ଲଗେଇବା ପାଇଁ।
କୋଉ ଲଙ୍କା ଲଗେଇଥିଲେ?
ହଁ ଲଙ୍କା ଗୋଟେ ଗୋଲ ଗୋଲ ଏମିତି ଲଙ୍କା ଥାଏ, ବହୁତ ତ ରାଗ ସେ ଲଙ୍କା ଗଛ ଲଗେଇଥିଲି ମୁଁ ଯାଇ ଥିଲି ମୋର ଯୋଉ ଛୁଟିରେ ଘରକୁ ଯାଇଥିଲି ମୁଁ ଆସିଲା ପରେ ଦେଖିଲି ବହୁତ ସାରା କଷି ହେଇଥିଲା ତା କୁ ସବୁ କି ଛିଣ୍ଡେଇ କି ସବୁ କିଏ ଅଧା ନେଇଯାଇଛି କିଏ ସବୁ ଛିିନ ଛତ୍ର କରିକି ସେଇଠି ଫୋପାଡି ଦେଇଛି କିଏ ଗୋଟେ ଛୋଟ ପିଲା ଏ ଆମର ଏଇ ଯୋଉ ସାହି ପଡିଶାରେ ରହୁଛନ୍ତି କାହାର ଗୋଟେ ଛୁଆ ଏମିତି କରିଥିବ ନହେଲେ ବଡ ଲୋକ କରିଥିବେ। ତ ମୋ ମନ ପୁରା ମରିଗଲା ମୁଁ ଏତେ କଷ୍ଟ କରିକି ତାକୁ ବିପ୍ନର ସହିତ ବଡ କରିଥିଲି ତା ଦେହରେ କଷି ହେଲା ଆଉ ମ ଗଛକୁ ଯଦି ଏମିତି କରିବ ମତେ ଭଲ ଲାଗିବ କି? ତାପରେ ତାପରେ ସେ ତାପରେ ସେ ଗଛ ଟା ହଁ ସେ ଗଛରେ ଯାହା ଯେତିକି ଫଳିଲା ଥରେ ବୋଧେ ଆଣିକି ଲଙ୍କା ଖାଇଛି ଆଉ ତ ଖାଇ ପାରିଲିନି। ତାପରେ ସେ ଗଛ ମରିଗଲା ପରେ ମୁଁ ଟୋଟାଲି ସେ ଗ ମାନେ ପନିପରିବା ଗଛ କିଛି ଲଗାଏନି ଖାଲି ଏମିତି ଯଦି ମଞ୍ଜି ଫଞ୍ଜି ପଡିକି ମନକୁ କିଛି ଉଠି ଯାଇଛି କି ହଁ କଖାରୁ ଗଛ ବି ଉଠିଥିଲା ମନକୁ ମଞ୍ଜି ପଡିକି ଯୋଉ ପରିବା ଚୋପାହାରିକା ଯୋଉ ପକାଏ। ଗଛ ମୂଳେ ତ କଖାରୁ ଗଛରେ ବି ମୁଁ ଫୁଲ ଆଉ କଖାରୁ ତ ହେଲାନି କିନ୍ତୁ ତାର ଯୋଉ ପ୍ ତ୍ର ଆଉ ଯୋଉ ତାର ଡଙ୍କ ସେଇଟା ବି ମୁଁ ଖାଇଦେଲି ଆଣିକି ଦି ତିନି ଥର। ଚିଙ୍ଗୁଡି ମାଛ ପକେଇକି ବହୁତ ଟେଷ୍ଟି ଲାଗୁଥିଲା ଆଉ କଣ କହିବି? ଆଉ କ୍ୟାପ୍ସିକମ୍ ଗଛ ଆଉ ଗୋଟେ କ୍ୟାପ୍ସିକମ୍ ଗଛ ବି ହେଇଥିଲା। କ୍ୟାପସିକ ମଞ୍ଜି ପଡିକି ଆଉ ସେଥିରେ ଗୋଟେ ହିଁ କ୍ୟାପ୍ସିକମ୍ ଫଳିଥିଲା ମୁଁ ତାକୁ ଗୋଟେ ଜରି ବାନ୍ଧି ଦେଇଥିଲି ଯୋଉଟା କି ମାଙ୍କଡ ଦେଖିପାରିବନି।
ହେଇଗଲା କି?
ନାଇଁ ନାଇଁ ଆହୁରି ପନ୍ଦର
ହଁ ତ ମୁଁ ସେ କ୍ୟାପସିକମ୍ ଟା ବାହାରିଲା ମୁଁ ତାକୁ ଚାଉମିିନ କରିକି ଖାଇଦେଲି ବହୁତ ବଢିଆ ଲାଗିଲା।
ହଉ ସେ ଚାଉମିନ ଟିକେ ମତେ ଦେଲନି ମୁଁ ଟିକେ ଖାଇଥାନ୍ତି ତମେ ତମ
ଆଉ ଯେତେବେଳେ କରିଥିଲି ମାଗିଥିଲେ ମୁଁ ଦେଇଦେଇଥାନ୍ତି।
ନାଇଁ ନାଇ ଗୁଡିଆ ଲୋକ
ହଉ ମୁଁ ରଖିଲି ମୋର ମୁଁ କାମ ଅଛି ମୁଁ ଯାଉଛି ବାଏ।
ଥିଲା।